ହ୍ୟାଲୋ।
ହଁ।
ହ୍ୟାଲୋ ମ୍ୟାାମ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଥିଲେ?
ଏଇ ବସିଥିଲି। ଆପଣ?
ହଁ ମୁଁ ଏମିତି ଟିକେ ଛାତ ଉପରଆଡେ ବୁଲିଛି ଆଉ। ଖରା ଯେ ପ ବଳ ମୁଁ କହିଲି ଗୋଟେ ଛାତ ଉପରେ ଟିକେ ପବନ ଫବନ ଦଉଥିବ ଯାଇଥିଲି ଦେଖିବାକି ଜୋର ଖରା ହଉଛି ଯେ କୁହନ୍ତୁନି। ଆପଣଙ୍କ ଆଡେ କଣ କେମିତି ଖରା ଡେଇଁ ନା ବର୍ଷା?
ନାଇଁ ଖରା ତ ହୋଉଛି କି ଗରମ ନ କହିବା ଭଲ।
ଅହୋ ଆଉ ଆପଣ ଆଜି କଣ ଖିଆ ପିଆ କରିଥିଲେ?
ଆମର ତ ସବୁବେଳେ ସାଧା ଆଉ। ଆଉ ଆପଣଙ୍କର?
ହଁ ଆମର ଆଜି ନନ୍ଭେଜ ଉପରେ ଟିକେ ହେଇଥିଲା ଆଉ। ନନଭେଜ ଭେଜ ସବୁ ମିକ୍ସ କାହିଁନା ଆମର ବି ସାଧା ଲୋକ ଅଛନ୍ତି। ଆଉ ନନଭେଜ ଲୋକ ବି ଅଛନ୍ତି। ହଁ ହଁ। ଆଉ କଣ ଚାଲିଛି ସବୁ ଦେହ ମୁଣ୍ଡ ସମସ୍ତଙ୍କ ଭଲ ଅଛି ତ? ଆପଣ କେମିତି ଅଛନ୍ତି? ହଁ ହଁ ମୋ ଦେହ ମୁଣ୍ଡ ଭଲ ଅଛି ଆପଣ ଭଲ ଅଛନ୍ତି ତ ନିଜେ ବହୁତ ଦିନ ହେଲା ଦେଖ ଖା ସାଖ୍ୟାତ ହେଇନି ନା କେମତି କଣ ଅଛନ୍ତି?
ହଁ।
କଣ ଏଇନେ କରୁଛନ୍ତି ଗ୍ରାଜୁଏସନ ବା ସରିଲାଟି?
ହଁ ଗ୍ରାଜୁଏସନ୍ ତ ସରିଲା ଟିକେ ଚାକିରି ପାଇଁ ଟିକେ ହୁଁ ପ୍ରିପେୟାର ହେଉଛି ତା ପରେ ଗୋଟେ ଜାଗାକୁ ଯାଉଛି କାମରେ କେକ୍ କରୁଛି ମୁଁ।
ହୁଁ ହୁଁ ତାପରେ ଆଉ କୋଉଠି କଣ କରୁଛନ୍ତି ସିଲିଙ୍ଗ ଫିଲିଙ୍ଗ କଣ ଶିଖୁଛନ୍ତି ନା?
ହଁ ଗୋଟେ ମାଗେଣା ଏବେ ସ୍କିଲିଙ୍ଗ ବି ଶିଖୁଛି ସ୍ପୋକନ ଇଂଲିଶ ବି ସେଠି ଶିଖ କହୁଥିଲେ ଆମକୁ ସେ ସାର୍। ହୁଁ ତାପରେ କମ୍ପ୍ୟୁଟର ନଲେଜ ବି ଏବେ ଶିଖାହୋଉଛି। ପୁରା ସବୁ ମାଗେଣା କିଛି ନାହିଁ କିଛି ବି ପଇସା ଦେଇକି ନୁହଁ।
ଓହୋ।
ହଁ ତାପରେ ସିଏ ତମକୁ ଶିଖେଇ ସାରିଲା ପରେ ସେଇଠି ହିଁ ତମକୁ ସେ ଚାକିରୀ ପାଇଁ ବ୍ୟବସ୍ଥା ହିଁ ତମକୁ ଦେବେ। କିଛି ଖରାପ ନାହିଁ ହୁଁ ବା ହଁ।
ଆଉ ଆପଣ କୁଆଡେ ନିଜ ତରଫରୁ କୁଆଡେ ଜବ୍ ପାଇଁ ଦବାକୁ ଇଣ୍ଟରଭ୍ୟୁ ଗଲେଣି ନା ନାହିଁ?
ନାଇଁ କୁଆଡେ ତ ଯାଇନି ଏଥିରେ ତ ଅଛି ସେ କହିଛନ୍ତି ଦେବେ। ତା ପରେ ଯଦି ମୋତେ ସେଇଟା ବେଟର୍ ନ ଲାଗିଲା ତ ମୁଁ ଆଉ କୋଉଠି ଦେଖିକି ଦିବି ଯିବି।
ନାଇଁ ତମେ ଏବେ ଦେ ଖିଲଣି ନା ନାହିଁ ଏବେ କୋଉଠି ଦେଖା ଦେଖି କରିନ ଜବ୍ ପାଇଁ।
ନା ଆଉ କୋଉଠି ତ ଦେଖିନି ସେଇଠି ସେ ଯୋଉଠି କହୁଛନ୍ତି ସେଇଠି ମୁଁ କେ କେତେଥର ବି ଜାଣିଲେଣି ଯିବେ ବୋଲି ବାହାରିଥିଲି ସେ ତ ଦେବେ ସେଇଠି ମୁଁ ଯିବି ଆଉ।
ହଁ ହଁ ଏଇନା ତାହଲେ କଣ ଚାଲିଛି ସେଠି ସ୍କିଲିଂ କୋର୍ସ ସବୁ ହଉଛି ନା।
ହଁ ସ୍କିଲିଂଟା ସରିଗଲାଣି ଏବେ ଗୋଟେ କମ୍ପ୍ୟୁଟର ନଲେଜ୍ ଦଉଛନ୍ତି ଆଉ।
ଅହୋ କେଇ ମାସେ କଣ ଦି ତିନି ମାସେ ନା କଣ?
ନାଇଁ ନାଇଁ ସେ ମାତ୍ର ପଇଁତିରିଶି ଦିନ ମାସେ ଆଉ ସେଇଭଳିଆ ଯିବ ଆଉ।
ଅ ହଉ ଭଲ ତ ଅଛି ତାହେଲେ ନା।
ହଁ ସେଥିରେ ପୁଣି ମାଗଣା ବି ଶିଖଉଛନ୍ତି।
ମାଗେଣା ବି ଶିଖିକରି ଜବ୍ ଟା ବି ଖୋଜିଦେବେ ସେମାନେ ନା। ତ ସେଇଟା ଭଲ କଥା ଏଇଟା, ହିଁ ହୁଁ ଘରେ ବସି କିଛିଟା ନ ଜାଣିବା କଥା ତାହେଲେ ଏମିତି ଗୋଟେ ତାହେଲେ ବାହାରିଛି ଭଲ ହେଲା, ତାହେଲେ କିଛି ପିଲାଙ୍କୁ ବି ଆମେ କହିଲେ ସେମାନେ ବି ଯାଇକି
ହଁ।
କିଛି ଲାଭ ଉଠେଇ ପାରିବେ ନା।
ସେୟା ଘରେ ବସିବା ଅପେକ୍ଷା ହେଲେ ଆର୍ଟଲିଷ୍ଟ ଗୋଟେ ଚାକିରୀ କରିପାରିବେ ନିଜ ଇନକମ୍ ଗୋଟେ ୟନ୍ କରିପାରିବେ।
ଆଜି କାଲି ସେମିତି ବି ନିଜେ ଜବ୍ ଖୋଜିଲେ ବି କୋଉଠୁ ମିଳିବନି, କାହିଁକି ନା ଆଜି କାଲି ଯୋଉ ଡି ଡିଫିକଲ୍ଟ ଯୁଗ ହେଲାଣି ସବୁ ସେଠି ମାନେ ବହୁତ ମୁସ୍କିଲ ହେଇଯାଉଛି ଆକୁ ପଚାର ତାକୁ ଆକୁ ପଚାର ତାକୁ ପଚାର ହଁ କିଏ ଏମିତି ଲୋକ ନାହାନ୍ତି, କି ତ ହଁ ଆମେ ଆଠ ଦିନେ କହୁଛୁ ଦଶ ଦିନେ କହିବୁ ପନ୍ଦର ଦିନେ କହିବୁ ମାସେ କହିବୁ ନାଇ କହିବା ଆଉ ଦେଖିଲା ବେଳୁ ଠିକ ଠାକ ବୁଝିବେନି। ଯେହେତୁ ସିଏ ତାଙ୍କର ଜବ ଟା ନେଇଛନ୍ତି ହଁ କୁହନ୍ତୁ।
ହଁ ତାପରେ ସେଥିରେ ରେଫରେନ୍ସ ରେ ଜଣଙ୍କ ଥ୍ରୋ ରେ ଯିବା ସେଇଟା ବି ଜଲଦି ଟିକ ମି ଯୋଉ ଭଲସେ ମିଳିବ, ଏୟା।
ଆଉ ଜଣେ ରେଫରେନ୍ସ ରେ ଯିବା ଜଣେ ନିଜେ ଯିବା ଯେ ଆମ କାମ କରିବା ପଇସା ବି ଦେବେ କି ନାହିଁ ସେମିତି ତମେ ବି କିଛି କରିପାରିବ କି ତାଙ୍କର। ନା ଆମେ ବି ତାଙ୍କୁ କଣ କିଛି କହିପାରିବା କି ନିଜେ ଯେହେତୁ ଯାଇଛି କଣ କାହାକୁ କହିବା। ତ ତାହେଲେ ଏମିତି ବି ମାନେ ସବୁ ଆସିଲାଣି ସୁଯୋଗ ମୁଁ ଶୁଣି ନଥିଲି, ଜାଣିନଥିଲି ତ। ଓହୋ ସେ ନିଜେ ତାଙ୍କର ସେ ତାଙ୍କର ବି ନେଇକିରି ଯିବେ ନା
ହଁ ହଁ ସେ ତାଙ୍କୁ ଗୋଟେ ମାନେ ଗୋଟେ ଗ୍ରୁପ ଟାଇପ ରଖିଛନ୍ତି, ମାନେ ଏମିତି ଗୋଟେ କମ୍ପାନୀ ଟାଇପ୍ ର ସେଇ ଟାଇପ ଗୋଟେ ରଖିଛନ୍ତି। ସେ ନିଜେ ହିଁ ତମକୁ ପଠାଇବେ ଆଉ କୋଉଠି କୋଉଠି ତୁମ ପାଇଁ ସୁଇଟେବୁଲ୍ କଣ ସେଇଟିକି ସେ ପଠାଇବେ, କହିବେ ବି ତମକୁ ହଁ।
ହଁ ଜବ ରେ ବି ଯାହା ତମର ପ୍ରୋବ୍ଲେମ ହରିକା ହବ ସି ବି ରିକସ ନେବେ ବୋଧେ?
ହଁ ହଁ ହଁ ସେ ସବୁ ରିକସ ନେବେ କିଛି ଖରାପ ନାହିଁ।
ଓହୋ ତାହଲେ ଏମିତି କଥା ନା।
ଆଉ ଯଦି ବର୍ଷେ ଯାଏ ଭିତରେ ତମେ ଆଉ ଥରେ ଛାଡ଼ି ଦେଇକି ମାନେ ଆଉ ଗୋଟେ ଖୋଜୁଛ ଭଲ ସିଏ ତମକୁ ସେ ବର୍ଷ ଭିତରେ ଗୋଟେ ଆଉ ଗୋଟେ ବି ଖୋଜିକି ଦେବେ। କିଛି ଖରାପ ହଁ ଦେବେ ସିଏ ବର୍ସେ ବର୍ଷେ ଯାଏଁ। ତମ ସହିତ ରହିବେ ଆଉ।
ଓହୋ ହୋ ତାଲେ ଏମିତି ରହିଛି ତମକୁ ଯଦି ଯୋଉଠି ଜବ୍ ଦେବେ ତମକୁ ଯଦି ଭଲ ନ ଲାଗି ପାରିବ ଦି ତିନି ମାସ କାମ କରି ଛାଡ଼ିଲା ପରେ ବି ପୁଣି ତାଙ୍କୁ ଜଣେଇଲେ ସେ ଆଉ କୋଉଠି ଖୋଜିକି ଦେବେ ନା
ହଁ
ଓହୋ ତାହଲେ ଏମିତି କଥା ତମେ ଡେଲି ଯାଉଛ ନା କଣ କେମିତି?
ନାଇଁ ମୁଁ ଡେଲି ଯାଉଛି, ଆଉ ଗୋଟେ ଦିନ ଛୁ ଛୁଟି ରହିଗଲେ ତ ଜାଣିପାରିବିନି କଣ ତା ପର ମାନେ ତା ପୂର୍ବ ଦିନ କଣ ପଢା ହେଇଥିଲା।
ହଁ ହଁ ତାପରେ ଏଇଟା ବି କମ୍ପ୍ୟୁଟର ନଲେଜ ନାଁ ଖାତା ପେନ୍ ହେଇଛି ଯେ ହଁ କି କାହା ତୁ ଲେଖିଦେଇଛି, ସେ ତମକୁ କହିଦେଲେ ତମେ ବୁଝିଯିବ। କମ୍ପୁଟର କେମିତି କଣ ଆଉ ତମକୁ ସିଏ ବୁଝେଇବେ।
ସେୟା। ଅ ଏବେ ଆମେ ତ ସ୍କିଲିଂରେ ଥିଲୁ ବା ପାଖପଖି କୋଡିଏ ମାନେ ଆମ ଗ୍ରୁପରେ, ଆଉ ଏ ବେ ତାପରେ କେତେଜଣଙ୍କ ଚାକିରୀ କା ହେଇଗଲା ସେମାନେ ପଳେଇଲେ। ତ ଏବେ ଆମେ ଦଶ ଜଣଙ୍କ ଭିତରେ ହିଁ ଅଛୁ ଆଉ।
ଦଶ ଜଣ ଖଣ୍ଡେ ଯାଉଛନ୍ତି ନା, ମ୍ୟାମ୍ କେମ୍ତି କଣ ଭଲ ପଢାପଢି କରୁ ଛନ୍ତି, ଓହୋ। ହଁବା ଆମର ତ ପାଠ ପଢେଇବା ଆଉ, କଣ ହେଲା?
ତାପରେ ସେ ସ୍ପୋକନ୍ ଇଂଲିଶରେ ମାନେ-ମାନେ ଓଡ଼ିଆରେ ନକଥା ହେଇକି ଇଂଲିଶରେ ହିନ୍ଦୀରେ କଥା ହବାକୁ ସମସ୍ତଙ୍କୁ ଜଣାଉଛନ୍ତି। ଓଡ଼ିଆଟାକୁ ଆଭଏଡ୍ କରିକି ଇଂଲିଶ ହିନ୍ଦୀ ସମସ୍ତଙ୍କୁ ଶିଖଉଚନ୍ତି। ଏମ୍ତି ଆଉ, ହଁ-ହଁ-ହଁ।
ଓହୋ ତମେ କଣ କେମ୍ତି କହିଲଣି?
ନର୍ମାଲ୍ ଆମେ ଯେତେ ଭୁଲ୍ ହେଲେ ବି ସେ କହିବେ ହଁ ଚଳିବ କିଛି ଖରାପ୍ ନାହିଁ ତମେ କୁହ ଖାଲି। ସେତିକି ଆମୁକୁ ସାହସ୍ ଦଉଚନ୍ତି।
ନାଇଁ-ନାଇଁ ସେଇଟା ବି ଭଲ କଥା ନା, ତ ଗୋଟେ ଯାହା ହଉ ଏମ୍ତି ଗୋଟେ ମାନେ ଆକୁ ଚଲେଇକି ବି ଏମ୍ତି ହିନ୍ଦୀ ଇଂଲିଶରେ କଥା ହବା ପାଇଁ ତା ସେଇଟା ବି ମାନେ ଇଏ କରୁଚନ୍ତି ନା?
ହଁ ଯେହେତୁ ଆମେ ଓଡ଼ିଆ ମିଡିୟମ୍ ସ୍କୁଲୁ ରୁ ବିଲଙ୍ଗ କରୁଚୁ, ସମସ୍ତେ ଟିକେ ଡରନ୍ତି ତ ଇଂଲିଶ୍ ରେ ହିନ୍ଦୀରେ କଥା ହବା ପାଇଁ। ସେ ଆମକୁ କିନ୍ତୁ ସାହସ ଦିଅନ୍ତି ନା-ନା କିଛି ହବନି ତମେ କଥା ହୁଅ।
ହୁଁ-ହୁଁ ଭଲ କଥା, ଆରେ ଦେଖ ଆମେ କଣ ସବୁ ଜିନିଷ ଜାଣିଚେ କି। ତ ସେଇଟାକୁ ଆମେ ଟ୍ରାଏ କରିଆ, ଭୁଲ୍ ଠିକ୍ ତ ସବୁ ଜିନିଷରେ ଅଛି ଆଉ କଣ ସବୁ ଜିନିଷ ଆଉ କଣ ଠିକ୍ ହବ, ସେଇଟା ତ ଠିକ୍ ନ ତାହେଲେ ଏମ୍ତି କହିଲା ଠୁ ତମ ସବୁ ହେଲାଣିି ନା? କେଇ ଦିନି କଣ ଗଲେଣି, କଣ ହେଇଗଲାଣି ଦଶ ପନ୍ଦର ଦିନ ନା ନାଇଁ ଏବେ ଏମ୍ତି?
ପାଖାପାଖି ସପ୍ତାହେ ହେଇଗଲାଣି କମ୍ପଟର କ୍ଲାସ୍ ଟା।
ଆହୋ ଯାଉଛ ନା?
ହଁ।
ପରେ ସେ ତମକୁ ଇଣ୍ଟର୍ଭ୍ୟୁ ପାଇଁ ପଠେଇବେ ବୋଧେ ଆଉ ନା?
ହଁ। ଭଲ-ଭଲ ଉଁ ଜାଗାରେ ବି ଇଣ୍ଟରଭ୍ୟୁ ପାଇଁ ପଠଉଚନ୍ତି ଯେମ୍ତି କପ୍ର କର୍ପୋରେଟ୍ ଲାଇନ୍।
ରହ ହଁ।
ହାକ୍, ନାଇଁ ଆମ ପସନ୍ଦରେ ହିଁ ସେ ପଠେଇବେ। ନାଇଁ ଆମ ପସନ୍ଦ ତମକୁ ଯୋଉ ଟାଇପ୍ ର ଦରକାର୍ ସେ କହିଲେ ସେ ଦେବେ।
ଓହୋ ମୁଁ କହିଲି ତାଙ୍କର ଯାହାବି ପଡୁଥିବ ସେମ୍ତି ନୁହଁ ନା ତମ ପସନ୍ଦର?
ହଁ ତମ ପସନ୍ଦ ର। ତଥାପି ସବୁଥରୁ ସିଏ ତମୁକୁ ପଠେଇବେ କିଛି ଖରାପ୍ ନାହିଁ। ସେ ଓଲଟା କହିବେ ଯାଅ ଦିଅ ଦେଖ କଁ ହେଉଛି।
ମୁଁ ଭାବିଲି ବୋଧେ ତାଙ୍କର କୋଉଠି କଣ ଯେତିକି ଫାଙ୍କା ଥିବ ସେ କଥା କହିବେ, ସେମ୍ତି ନାଇଁ ନା? ତମେ ଯୋଉ ଲାଇନ୍ ରେ ଯିବାକୁ ଚାହୁଁଥବ ଆଉ ନା, ତମେ କଣ କୋଉ ଲାଇନ୍ ରେ କହିଚ ଯିବ ବୋଲି ନା କଣ?
ଏ ମୁଁ ତ ଯେହେତୁ କମର୍ସ ଲାଇନ୍ ରେ ଯାଇଥିଲି। ତ ମତେ ବ୍ୟାଙ୍କିଙ୍ଗ ପାଇଁ ଟିକେ ଇଛା ଥିଲା ହଁ। ତ ବ୍ୟାଙ୍କିଙ୍ଗ ପାଇଁ ଇଚ୍ଛା ଥିଲା କହିଛି ବ୍ୟାଙ୍କିଙ୍ଗ ପାଇଁ, ନହେଲେ ଆଉ କିଛି ଆଇଟି ସେ କ୍ଟର ଉପରେ ହେଲେବି ହଁ ଚଳିବ ଆଉ। ଏମ୍ତି ଲାଇନ୍
ହଁ ହଉ ଏଇନେ ତ ଇଏ ଅଛି ଯଦି ଦେବେ। ଯାଇଁକି ଆଗ ଟ୍ରାଏ କରିବ, ଆମେ ଫେସର ପିଲା ନା କିଛି ଜାଣିନୁ। ଦେଖିବ? ତମକୁ ଯଦି ସେଟା ଭଲ ଲାଗିଲା ଭଲ ଲାଗିଲା ନହେଲେ ସେଇ କଥା ସାରଙ୍କୁ ଆଉଥରେ ଜଣେଇବ କି ନାଇଁ? ସାର୍ ଏଇଟା ଆମକୁ ଇଏ ହଉନି ସେଇଟା ଆମ ପାଇଁ ଯୋଉଟା ଭଲ ସିଏ ଦେଖିବେ କାହିଁକ ନା ଆମେ ଯେହେତୁ ନୂଆ ନା କିଛି କାମ ଜାଣିନୁ? କିଛି କରିନୁ ସେଥିପାଇଁ ସିଏ ଆମକୁ ବି ଫାଷ୍ଟ ଫାଷ୍ଟ ବଡ ବଡ ଜାଗା ନେଇ ରଖିଦେଲେ ଆମେ ଯଦି ନ କରିପାରିବୁ? କେମତି କଣ ଇଏ ହବ?
ହଁ। ଏଇଠୁ ସାଙ୍ଗମାନେ ଯାଉଥିଲେ ସେ ଜଣେଇଲେ ତାପରେ ମୁଁ ଗଲି ଆଉ
ହଁ ହଁ। ଏଟା ଏବେ ଆରମ୍ଭ ହେଇଛି ନା କେବେଠୁ କଣ ହେଲାଣି?
ଆମେ ଏଇଟା ଆମ ବ୍ୟାଚ୍ ନମ୍ବର ହେଉଛି ଟେନ୍। ତ ତା ଆଗରୁ କେତେ ଆଗରୁ ହେଇଛି?
ଓ ତାହଲେ କେତେ ଆଗରୁ ହେଲାଣି ନା।
ହଁ ଏ ତାପରେ ଇଏ ସବୁ ବ୍ରାଞ୍ଚରେ ଗୋଟେ ଗୋଟେ ଖୋଲିଛନ୍ତି। ଗୋଟେ ସହୀଦନଗର ଅଛି ତାପରେ ସବୁ ଆଡେ ଅଛି ଗୋଟେ ଗୋଟେ
ମୋର ସବୁ ବ୍ରାଞ୍ଚରେ ଗୋଟେ ଗୋଟେ ଖୋଲିଛନ୍ତି ନା? ହଁ ହଁ ଭଲ ଯାହା ହଉ ଏଇଟା ଗୋଟେ ହଁ ପିଲାଙ୍କ ଯୋଉ ମଣିଷ ପାଠ ପଢିକି ବସିଛନ୍ତି ଯାଇ ଯୋଉ ଟାଇପର ହଉ ଜାଣିବା କଥା ନା?
ସେୟା।
ଓହୋ ତାହେଲେ ଏମିତି ଇଏରେ ଅଛି ଯାଉଥିଲୁ ସମସ୍ତେ ନା?
ହଁ।
ତମ ଘରଠୁ ପାଖ ନା ଦୂର କଣ କେମିତି?
ଏଇ ପାଖାପାଖି ଦୁଇ କ ଦୁଇ କିଲୋମିଟର ହବ। ଅଧିକା ନୁଏ ଏଇ ପାଖରେ ହି
ଦୁଇ କିଲୋମିଟର ଖଣ୍ଡେ ହେବ ନା?
ହୁଁ।
ହୁଁ ହୁଁ ଯିଏ ବି ଚାହିଁ ଆମେ ବି ଯଦି କାହାକୁ ଚାହିଁ ପଠେଇବାକୁ କହିବି ହେଇପାରିବ ତ?
ହଁ ହଁ।
ଓହୋ ଯେତେ ପିଲା ବି ହେଲେ ହେଇପାରିବ ନା ଓ ହଁ ମୁଁ କହିଲି ଯେତେ ପିଲାଙ୍କୁ ବି ଆମେ ଯଦି ଆଠ ଦଶ ଜଣ ପିଲା ରାଜି ହେି ଯିବାକୁ ବି ଆମେ ପଠେଇ ପାରିବୁ? କଣ ନା କାଳେ ପିଲାଙ୍କର ଲିମିଟ ଥିବ କି କଣ?
ନା ନା ସେମିତି କିଛି ନାହିଁ ନା ସେମିତି କିଛି ନାହିଁ। ହଁ ଯେତେ ପିଲା ହେଲେ ସେ ରାଜି ଅଛନ୍ତି।
ଓହୋ। କିଛି ଜାଣିନଥିଲୁ ଯେହେତୁ ଘରେ ଅଛନ୍ତି ଆମେ ବି ତାଙ୍କୁ କହିଆ?
ଗୋଟେ ଇନକମ କରନ୍ତୁ ସମସ୍ତେ ଘରେ ବସିକି ଯୋଉ ରହିଯାଉଛନ୍ତି। ସେଇଟାକୁ ଦୂର କରିବାର ଅଛି ସମସ୍ତେ ଇନକମ୍ କରନ୍ତୁ।
ଯାହା ଯୋଉଠି ଯାହା ନଲେଜକୁ ନେଇକରି ନା। ଯିଏ ପ୍ଲସ ଟୁ ପଢୁଛି ଯିଏ ଟେନ୍ଥ ଫେଲ ହେଇଛି କି ଯିଏ ଯାହା ଯୋଗ୍ୟତା ନେଇକି ସେଇଟାକୁ ତାଙ୍କର ଦେଉଥିବେ ଆଉ
ହଁ।
ହଁ ଭଲ କଥା ତାହେଲେ କିଛି ସାଙ୍ଗମାନେ ବି ମୋର ଯୋଉ ମାନେ ଅଛନ୍ତି ଆମେ ବି ଏସବୁ ଜାଣିିନଥିଲୁ ନା।
ହୁଁ।
ତାଙ୍କୁ ଯଦି ଆମେ କଣ୍ଟାକ୍ଟ କରିକି କହିବୁ ତାହେଲେ ଆମେ ତମକୁ ଜଣେଇଲେ ତମେ ବି ଟିକେ ବୁଝାବୁଝି କଲେ ସେ ଯଦି ସବୁ ବୋଲିଲେ କି ଭଲ ନା କିଏ ନ ଜାଣିଛି ସେ ବିଷୟରେ ଆମେ ତାଙ୍କୁ ଜଣେଇଲେ ସେ ସିଏ ବି ତ ଖୁସି ହେବେ ନା? ତାହଲେ ଏମିତି କଥା ଅଛି ନା, ମୁଁ ଆଜି ଫାଷ୍ଟ ଟାଇମ୍ ପାଇଁ ଜାଣିଲି।
ନାଇଁ ଭଲ ଶିକ୍ଷା ଦେଉଛନ୍ତି।
ଓହୋ ହଉ ତାହେଲେ ମୋର ଗୋଟେ କଲ ଆସିଛି ମୁଁ କଲ୍ କରିବି ପରେ ଆଁ।
ହଁ ହଁ ଠିକ୍ ଅଛି ହୁଁ।